ହଁ
ହଁ ବନ୍ଧୁ ପ୍ରଣାମ ହଁ ବନ୍ଧୁ କୁହ।
କଣ କରୁଛନ୍ତି ବନ୍ଧୁ ଆପଣ?
ବନ୍ଧୁରେ ଆସି ଥିଲି ଟିକେ ଚୁଟି କାଟିବାକୁ।
ହ ହୋ। ହଁ ବନ୍ଧୁ ଗରମ କେତେ ହଉଛି ବନ୍ଧୁ?
ବନ୍ଧୁର ଟି ବହୁତ ତାପମାତ୍ରା ଅଛି।
ଆଜ୍ଞା ଆଜ୍ଞା ଆଜ୍ଞା। ଆଉ ବନ୍ଧୁ ଘରେ ସମସ୍ତଙ୍କ ଦେହ ଭଲ ଅଛି ବନ୍ଧୁ?
ଆଜ୍ଞା ବନ୍ଧୁ ସମସ୍ତେ ଭଲ ଅଛନ୍ତି ବନ୍ଧୁ।
ଆଜ୍ଞା। ବନ୍ଧୁ ଆପଣ ଆଜି ଖାଇଥିଲେ କଣ? ହଁ
ବନ୍ଧୁ ସକାଳୁ ଉଠିକି ରୁଟି ଟିକେ ଆଉ ଟିକେ ଘୁଗୁନୀ ଟିକେ ହେଇଥିଲା ଆଉ। ପୁରା ଦବେଇ ଦେଇଥିଲେି ଆଉ।
ଆଜ୍ଞା। ଆଜ୍ଞା।
ଆଉ ବନ୍ଧୁ ଦେହ ପାହ ଭଲ ଅଛି ବନ୍ଧୁ।
ଆଜ୍ଞା ଆଜ୍ଞା ଭଗବାନଙ୍କ କୃପାାରେ ସବୁକ ଠିକ ଠାକ ଅଛି।
ଆଉ ବନ୍ଧୁ ମୁଁ ଗୋଟେ ଜାଗାକୁ ଯାଇଥିଲି ବୁଲି?
ହ ଆଜ୍ଞା କୁଆଡେ ଯାଇାଥିଲେ କହିଲେ? ଆଜ୍ଞା ବଂଧୁ କୁଆଠି ଦେଇଥିଲେ ଆପଣ? ଆଜ୍ଞ ହଁ।
ଆଉ ଆଖଣ୍ଡଳମଣୀ ତ ଯାଇଥିବେ ଆପଣ ଆଉ।
ଆଜ୍ଞା ଆଜ୍ଞା। ନିଶ୍ଚିତ ଆପଣ ଯାଇଥିଲେ ବୋଧେ?
ଗଳା କରିଦିଅନ୍ତି।
ଆଜ୍ଞା ଆଜ୍ଞା ଆଜ୍ଞା ସ ସେଠି ବହୁତ ମାନେ ଇଏ କରନ୍ତି। ଲୋକଙ୍କ ଠାରୁ ବହୁତ ପଇସା ବି ନେଇଛି। ନ୍ତି
ହଁ ବନ୍ଧୁ। ଆମର ଚିହ୍ନ। ନନା ଥିଲେ ବୋଲି ଆମର ହେଇଗଲା।
ଆଜ୍ଞା କିଏ ଥିଲା କି ଆପଣ।
ଆମର ସେଠି ଜଣେ ସୂର୍ଯ୍ୟକାନ୍ତ ରଥ ଶର୍ମା। ଆମର ଜଣେ ପୁରୋହିତ ଥିଲେ।
ଆଜ୍ଞା ହୁନ୍ତୁ ସେଠି ଏଇଟା ଗୋଟେ କଥା କି ଆପଣଙ୍କର ଯଦି କି ଚିହ୍ନା ପରିଚିତ ନଥିବେ ବଂଧୁ ଆପଣଙ୍କୁ ପୁରା ଭିଡି ନେବେ ବଂଧୁ
ପୁରା ଭିଡ଼ି ନ ପଇସା ତ ପୁରା ନେଇ ଯଉଛନ୍ତି ଲୋକ ତ ଆଉ ଗାଡି ରାସ୍ତାରେ ଅଟକ ଯାଇ ଦଉଛ
ଆଜ୍ଞା ପଚାରୁଥିବେ। ଜାଗା କୋଉଠି ଆସିଛନ୍ତି ବୋଲି
ସନ୍ଧୀ କଠରେ ହଁ
ଆଜ୍ଞା।
ପୁରା ମାଡି ବସିଥିଲ
ଆଜ୍ଞା
ଯେମିତି କିି ମାନେ ଆଉ କେହି ଆମକୁ ବା ଚଲେଇ ଦେଲେଣିି ସେ ଆମ ନନାଙ୍କ ନମ୍ବର ଥିଲା ବୋଲି ଆମେ କଲ କଲୁ ନନାଙ୍କୁ ସେି ଆସିକି ଆମକୁ ନେଲେ
ହ ଆଜ୍ଞା ଆଉ ବଂଧୁ ଟିକେ କୁହନ୍ତୁ ଆଜ୍ଞା କହୁନାହାନ୍ତି। ଆଜ୍ଞା ମୁଁ କହିଲି ବନ୍ଧୁ ଟିକେ କୁହନ୍ତୁ କେମିତି ଗଲେ କଣ କଲେ କଣ ନାହିଁ।
ନା ବନ୍ଧୁ ଆମେ ସ ସକାଳୁ ବାହାରି ଯାଇଥିଲୁ କାଲି।
ହଁ। ଆଜ୍ଞା।
ଖରା ହବ ବୋଲି ଜଣିଥିବେ ତାକୁ ମଜା ପଡିଯ ଆଉ କଣ କରିବା? ସେ ପାଇଁ ଦର୍ଶନ। ଦେଲୁ ଯାଇ ଖୋଲ ଲିଲା। ଆ ଆଶାଇ ଆଉ ଆପଣ ତ ଜାଣିଥିବେ ତାଙ୍କ ଘର୍ଷଣା।
ଆଜ୍ଞା।
ଘ ଦର୍ଶନ ହେଲା ଆସିଲୁ ତାପରେ ଦେଇକି ଆସିଲୁ ଆଉ
ଆଜ୍ଞା ବନ୍ଧୁ ଆଉ ବନ୍ଧୁ କଣ ଖାଇଥିଲା କଣ
ସେଠି ଯାଇଥିଲୁ ଟିକେ ଭୋଗ ଫୋଗ ଖାଇଥିଲୁ ଇଟିଲି ଘୁଗୁନି ଟିକେ ଖାଇଥିଲୁ।
ଆଜ୍ଞା।
ଏଇସବୁ ଆଉ।
ଆଜ୍ଞା। ଆଉ ବନ୍ଧୁ ଭଲରେ ଭଲରେ ଯାଇଁକି ଭଗବାନକୁ ଦର୍ଶନ କରିକି ଆସିଲେ ନା ବନ୍ଧୁ?
କନ୍ ଆଉ
ମୁଁ କହିଲି ବନ୍ଧୁ ଭଲରେ ଭଲରେ ଯାଇଁକି ଦର୍ଶନ କରିକି ଆସିଲେ ନାଁ?
ତ ଭଲରେ ଭଲ ଦର୍ଶନ ହେଲା ସବୁ ହେଲା ଠିକ ଠାକ ଆଉ
ଆଜ୍ଞା।
ସେଇଠୁ ଦର୍ଶନ ହେଲା ଭଲ ହେଲା ସବୁ ଭଲରେ ଭଲରେ ଆଇଲୁ। ଭଲରେ ଦର୍ଶନ କରିକି ସିକି ପହଞ୍ଚିିଲା ଅଳୁକୁ ହେଇଗଲା ହୋଉ ଚି ଚାରିଟା ବେଳ ହେଇଗଲା। ଆଉ ଗୋଟେ ଜାଗାକୁ ଦର୍ଶନ କରିବାକୁ ଯାଇଥିଲୁ। ଏଇ ସବୁ କଥା ଆଉ ବନ୍ଧୁ ଆଉ।
ଆଜ୍ଞା।
ଦେହ ପା ଭଲ ଅଛି?
ଆଜ୍ଞା ଆଜ୍ଞା ସମସ୍ତଙ୍କ ଦେହ ଭଲ ଅଛି ଭଗବାନଙ୍କ କୃପାରୁ ସମସ୍ ସେ ବୋହୁତ ଭଲରେ ଅଛନ୍ତି। ଆଜ୍ଞା ଆଜ୍ଞା ବନ୍ଧୁ ବନ୍ଧୁ ଆଉ ଆପଣ ଅଁ କଣ ଯୋଉ ର ରଜ ଫଜ ପ୍ରିପାରେସନ ଆପଣଙ୍କର କଣ ଚାଲିଲାଣି?
ଆଉ ସବୁ ଭଲ ବନ୍ଧୁ ଆଉ କଁ କରିବା ସେଇଭଳିଆ ସବୁ ଆଉ ଆଉ କାଲି ତ ଡ୍ରେସ ଆଣିବାକୁ ଯିବି ବନ୍ଧୁ।
ଆଜ୍ଞା ଆପଣଙ୍କ ମାର୍କେଟ ତ
କେଟକୁ ଯିବ ଆଉ।
ଆଜ୍ଞା ଆପଣଙ୍କର ତ ଆଜ୍ଞା। ଆପଣଙ୍କର ତ ଘର ପାଖରେ ମାର୍କେଟ ବନ୍ଧୁ। ଆପଣଙ୍କର ସୁବିଧା ହବ ଭଲ‌।
ଆଉ କଣ ବନ୍ଧୁ ଆମର ତୋର ସବୁ ଭଲ ହେଠି ଡ୍ରେସ ଫେସ ରେଟ୍।
ଆଜ୍ଞା ଆଜ୍ଞା।
ଆଉ ବନ୍ଧୁ କୁହନ୍ତୁ କଣ ଆପଣଙ୍କର ଆଜି କଣ କଣ କରିଥିଲେ?
ଆଜି ଆମେ ସକାଳୁ ଉଠି ସକାଳୁ ଉଠିକି ଆ ଟିକେ ଉ ଯୋଗ କରିକି ତାପରେ ବାସି ପାଣି ଟିକେ ପିଇଲୁ ବାସି ପାଣି ପିଇକି ଆ- ଟିକେ ଖାଲି ପେଟରେ ଖାଲି ପେଟରେ ଆଜ୍ଞା ଖାଲି ପେଟରେ ଟିକେ ବେଲ ପତ୍ର ଖାଇଲୁ। ତାପରେ ଟିକେ ଯୋଉ ଇଏ ଥାଲୁକୁରି ପତ୍ର ଟିକେ ଖାଇକି ତାପରେ ଗାଧେଇବାକୁ ଗଲୁ। ଆଜି ଟିକେ ମୁଣ୍ଡ ଫୁଣ୍ଡ ସଫା କରିଦେଲୁ। କରିଦେଇକି ଅ କରି ସାରିଲା ପରେ ତାପରେ ଠାକୁରଙ୍କୁ ଆସିକି ପୂଜା କରିକି ତାପରେ ଖାଇବା ପିଇବା ସାରିକି ପାଠ ପଢୁଥିଲୁ ବନ୍ଧୁ।
ଆଉ ବନ୍ଧୁ କାଲି ତ ସଜବାଜ ନା।
ଆଜ୍ଞା ବନ୍ତୁ କାଲି ସଜବାଜ କାଲି ବି ମୁଣ୍ଡ ଧୋଇବା କଥା କାଲି ବି ମୁଣ୍ଡ ଧୋଇବା। ଆଜି ହୋଇଥିଲି କାଲି ଟିକେ ମୁଁ ଟିକେ ମୁଣ୍ଡରେ ଟିକେ ଯୋଉ ଟିକେ ଦହି ଫହି ଟିକେ ମାରିକି ଧୋଇବେ ତ। ସେଥିଲାକିି ବନ୍ଧୁ। ଆଜି ଟିକେ ମୁଣ୍ଡ ଧୋଇଥିଲି।
ବଢିଆ ବନଧୁ ଆଉ। ଥଣ୍ଡା ହବ ଟିକେ ଦେଖି ଯାଇକି।
ଆଜ୍ଞା ନହେଲେ କାଲି ଭାବିଚି କି ଯଦି ଥଣ୍ଡା ଫଣ୍ଡା କାଳେ ଧରିବ। ସେଥିଲାଗି କାଡା ଟିକେ ସକାଳେ ପିଇଦେବି ନା।
ହଁ ବନ୍ଧୁ ଦେଖି ଚାହିଁକି ଚଳିବେ। ପାଇଁକିନା ଦେହ ପା ଖରାପ ହେଲେ ଭାରି ଅସୁବିଧା। ଆଉ ରଜ ବି ଆସୁଛି। ପୁରା ଖରାପ ହେଇଯିବ ରଜ। କି
ଆଜ୍ଞା ଆଜ୍ଞା ନିଶ୍ଚିନ୍ତ ଆପଣ ଠିକ୍
ଆଉ ବନ୍ଧୁ ଆଜି ଖରାବେଳେ କଣ ଖାଦ୍ୟ। ଆପଣ
ବନ୍ଧୁ ଆଜି ଖରା ବେଳେ ଭାତ ଉ ଡାଲି ଆଉ ହଉଛି ଉ ଏ ଯୋଉ ଚଣା ତରକାରୀ ବନ୍ଧୁ। ଆଉ ହଉଛି ବନ୍ଧୁ ନିଛି ଛୁଇଁ ଆଳୁ ତରକାରୀ ବନ୍ଧୁ ହେଇଛି। ଆଉ ବନ୍ଧୁ ହେଇଛି ଆମର ଆଜି କଣ କହିଲେ ବାଇଗଣ ଭର୍ତ୍ତା ଆଳୁ ଭର୍ତ୍ତା ପୋଟଳ ଦଳା ଭେଣ୍ଡି ପୋଡା ହେଇଛି। ତାକୁ
ଆଉ ବଢିଆ ହେଲା ଆଉ। ଦେଶୀ ଖ
ଆଜ୍ଞା ଆଜ୍ଞା ବନ୍ଧୁ ଆଜି ପୁରା ଦେଶୀ ଖାଦ୍ୟ। ଭଲ ଯେତେ ବନ୍ଧୁ ଦେଶୀ ଖାଦ୍ୟ ଖାଇବେ ଭଲ ଆହୁରି। ଆଜ୍ଞା ନିଶ୍ଚିନ୍ତ।
ବନ୍ଧୁ ଆଉ ଆଉ ମା କେବେ ଆସିବେ।
ବନ୍ଧୁ ମା ଆସୁ ଆସୁ ତେଇଶି ତାରିଖ ହେଇଯିବ ବନ୍ଧୁ। ଆହୁରିିକ ଦଶ ଦିନ ରହିଲାଣି ବନ୍ଧୁ। ମାଙ୍କର ଟିକେ ଦୂର ବଟ ଆଜ୍ଞା ଆଜ୍ଞା। ମା ସେ କିରା
ଆଉ ଭଉଣୀ ବି ସେଠି। ଛନ୍ତିି।
ଆଜ୍ଞା ଆଜ୍ଞା ଆଜ୍ଞା ବନ୍ଧୁ ଆପଣଙ୍କର ଆଉ ରଜରେ ଠିକ କନା।
ହଁ ରଜରେ ପିଠା ପିଠା ସବୁ ହବ। ଆଉ ବନ୍ଧୁ ଆପଣଙ୍କ ପାଇଁ ଯୋଉ ର ଆମର ବନ୍ଧୁ ପୋଡ଼ ପିଠା ହୁଏ। ଇଟିଲି ହୁଏ ଆଉ ଏଇ ସବୁ ଆଉ ଆଉ ଚକୁଳି ପିଠା ବି ହୁଏ। ଏଇ ସବୁ ବନ୍ଧୁ ଆଉ ଆପଣ ମାନଙ୍କର ଯା ଆମର ସେଇଆ ବନ୍ଧୁ। ଆଉ ବନ୍ଧୁ ଆପଣଙ୍କର ଘରେ ସବୁ ଦେହ ଭଲ ଅଛି ସମସ୍ତଙ୍କର।
ଆଜ୍ଞା ଭଲ ଅଛି।
ଆଉ ଆଜି ଖରା ବେଳେ ପଖାଳ ନା ଗରମ ବ
ବନ୍ଧୁ। ଖ ପଖାଳ ଖାଇବା ବହୁତ ଇଚ୍ଛା ଅଛିୁ କିନ୍ତୁ ଏଇ ଦେହଟା ଭଲ ରହୁହନ ନା କଫ
ଆଉ ବନ୍ଧୁ ଆମର ତ ଦହି ପଖାଳ ଆଜି ବୋଧେ ଆଉ ଓହୋ ଆମର ବନ୍ଧୁ ଆଜି ଦହି ପଖ ପଖାଳ ବୋଧେ ହଁ ବନ୍ଧୁ ଖରା ଦିନେ ତ ସବୁ ବଢ଼େ। ଆଉ ବନ୍ଧୁ ଜୋତା ଜାଣିବାକୁ ଯାଇଥାନ୍ତି ଯିବି ଡ୍ରେସ୍ ଆଣିବାକୁ ଯିବି।
ଆଜି ବନ୍ଧୁ ସେ ଚାରିଟା ଖଣ୍ଡେ ବେଳକୁ ଯିବି ଆଉ ବର୍ଷା ନହେଲେ ଭଲ ଲାଗନ୍ତା ଟିକେ।
ଆଜ୍ଞା ଆଜ୍ଞା ଆଜ୍ଞା ବନ୍ଧୁ କାଲି ଯାହାହେଲେ ବି ବ ବର୍ଷା ହବା ଦରକାର ବନ୍ଧୁ କାହିଁ ନା ଇ ରଜ ତିନି ଦିନ୍ ବର୍ଷା ହବା ଦରକାର।
ଭଲ ଲାଗିବନି ବର୍ଷା ହେଲେ ଟିକେ ବୁଲା ବୁଲି କରିବୁ
ହଁ ମାନେ କୋଉ ଭଳିଆ କହିଲେ ପାଗ ଟା ଟିକେ ନରମ ରହିବା ଦରକାର ବୁଝିପାରିଲେ ମାନେ ହଁ ମାନେ ଆଉ ଟିକେ କୋହଲିଆ ଟିକେ ପବନ ଫବନ ଦେଲେ ଏଇ ଯୋଉ ଟିକେ ରଜ ପାଗ ଭଳି ଲାଗନ୍ତା ବୁଝିପାଇଲେ ବନ୍ଧୁ। ମାନେ ପୁରା ବର୍ଷା ମାନେ ଲା ଲାଗି ରହିବା- ଭଲ ନୁହଁ ମାନେ ସେଇଟା ମୁଁ କହୁନି ବନ୍ଧୁ। ମୁଁ କହିବା କଥା କି ପୁରା କାଉଁଳିଆ ପାଗ ରହିବ ପବନ ଫବନ ଦବ ଯୋଉ ତାପରେ କିନ୍ତୁ ବର୍ଷା ପାଗ ମାନେ ମାନେ ରଜ ପାଗ ଭଳିଆ ରହିବା ଦରକାର ବୁଝିପାଇଲେ ବନ୍ଧୁ ସେତେବେଳେ ଟିକେ ବୁଲାବୁଲି କରିବା ପାଇଁ ଭଲ ଲାଗିବ।
ଠିକ୍ କହିଲେ ଏଇ ପାାଗ ତ ଠିକ୍ ଆଉ ଏଇ ପାଗ ବି ଦେହ ବି ଭଲ ରହିବ। ନ ହେଲେ ସଂଷ୍ଟ୍ରୋକ୍ ଫଷ୍ଟ୍ରୋକ୍ ଲୋକ ଇଏ ହେଇଯିବ ଆଉ ବନ୍ଧୁ ମୁଁ ଟିକେ ଚୁଟି କାଟିକି ଆସେ
ଆଜ୍ଞା ଆଜ୍ଞା ଆଜ୍ଞା ଆଜ୍ଞା।
ଆଉ କଣ କରିବା ବନ୍ଧୁ ଟିକେ ଗାଧେଇ ବିି ହେବେ ସାମ୍ପୋ ସାବୁନ ନେଇକି ଆସୁଛି। ଟିକେ ଘଷି ଘୁସି ହେଇକି ଗାଧେ ଇବି। ଚାରିଟା ବେଳକୁ ଟିକେ ଡ୍ରେସ ଆଣିବାକୁ ଯିବି ଜୋତା ଆଣିବାକୁ ଯି
ଆଜ୍ଞା ଆଜ୍ଞା ଆଜ୍ଞା ଆଜ୍ଞା। ଆଜ୍ଞା ଆଜ୍ଞା ଯାଆନ୍ତୁ। ଆଜ୍ଞା ନିଶ୍ଚିନ୍ତ ଆଜ୍ଞା।
ଖାଇଲେ କଣ ଡେରି କଲେ ଦେହ ପା ଖରାପ ହବ। ଯାଆନ୍ତୁ ଆପଣ ଖାଇଦେବେ ମୁଁ ଯାଉଛି ଗାଧେ ଧୋଇବି ଆଉ।
ଆଜ୍ଞା ବନ୍ଧୁ ନିଶ୍ଚିନ୍ତ ଯାଅ।
ଆଜ୍ଞା ବନ୍ଧୁ ଆଉ ରହିଲି ଆଉ ପ୍ରଣାମ। ଆଉ ଘରେ ସମସ୍ତଙ୍କୁ ପ୍ରଣାମ ଜଣେଇଦେବେ। ଆଉ କଲ କରିଥିଲି କହିଦେବେ ଆଉ ଆଉ ରହିଲି ବନ୍ଧୁ।